ହାଲୋ। ହଁ ସେତେବେଳେ ଲଗେଇଲି ଲାଗିଲାନି ଏବେ କିନ୍ତୁ ଲାଗିଲା।
ହଉ ସେ ବେଳେବେଳେ ଲାଗୁଚି ଲାଗୁନି। କିନ୍ତୁ କଲ କରି ଯାହାର କମ୍ପ୍ଲିଟ୍ ହେଇଯାଇଚିତାକୁ ବି କଲ୍ କରିପାରିବ।
ତାକୁ ଘୋଡେଇ ରଖିଥା ତାକୁ ବାହାରକିଆଁକଲୁ। ାଇ ସ
ଏଇ ବା ଶୋଇଚନ୍ତି ସ୍କୁଲ ରୁ ନାଇବା ତିନିଟା ରେ ଆସ୍ ନା ଶୋଇପଡିଚି ଏବେ ମୋ ଗୋଳରେ ଶୋଇଥିଲା। ପୁଣି ଉଠିକି ଆସି ଆଉଥରେ ଶୋଇଲା।
କିନ୍ତୁ
ଅଲଗା ଜାଗାକୁ ପଳେଇ ଆସୁନ ନହେଲେ ଛାତ ଉପୁକୁ।
ନହେଲେ ସିଡି ପାଖକୁ। ସିଡି ପାଖକୁ ପଳେଇଆସ ନହେଲେ ଶୁଭିବନି ଯେମିତି। ଛାତ ଉପରକୁ ହିଁ ପଳାଅ ବେଷ୍ଟ।
ନା ପା ଯାଉଚି ରୁଟି କରିବି ବାପା ଖାଇବେ।
ମଲାଏଇ ସାତଟାରୁ ଖାଇବେ?
ହଁ ବାପା ସାତେ ସାଢେ଼ ସା ତା ଭିତରେ ଖାଉଚନ୍ତି ତ ମାମା ଅଛି। ଛେନା ଅଛି?
ଓ ଆଉ ରୋଷେଇର କଥା ହଉଚି ସେ ତ ସିଏ ତ ଚିଲଉଚି ଯେ ମତେ ବି ଶୁବା ଯାଉଚି।
ଶୁଭ ଯାଉଚି ସେଇଥିପାଇଁ ବା ସ ଫି ମନା କରୁଥିଲେ ଯୋଉ ଭାଉଜ ପୁଅ ଯେମିତି ନ ଚିଲେଇବ। ଦୁରକୁ ଯାଏ।
ଆଉ ରାଜା ଭାଇ କୁ କହୁନ ସେ ଟିକେ ବାହାରକୁ ତାକୁ ନେଇଯିବ ଆଉ ଦଶ ମିନିଟ ତ କଥା ହବ ଦଶ ମିନିଟ୍ ରେ ସାଇଲେଣ୍ଟ ରହିବା ଦରକାର ନା ଆଉ।
ହଁ।
ସେ ଏଥିରୁ ବି ମିଳିବ କିନ୍ତୁ କ୍ଲା କ୍ଲାରିଟି ହିସାବରେ ପଇସା ଏଥିରେ ବି ଆସୁଛି ନା। ତିରିଶ ଟଙ୍କା ଚାଳିଶ ଟଙ୍କା ପଚାଶ ଟଙ୍କା ଷାଠିଏ ଟଙ୍କା ଏମ୍ ତି ମୋର ସେଇଟାରେ ତ ମୁଁ ଯୋଉ ଅଡିଓ କଲ୍ କରିଥିଲି ଯେତି ଟାଙ୍କ ସେଥିରେ ସବୁ ଏ ସେତିି ଏମତିକି ହିଁ ଆସିକି ପାଁଶହ ଟଙ୍କା ହେଇଥିଲା। କୋଉଥିରେ ସତୁରି କୋଉଥିରେ ଷାଠିଏ କଉଥିରେ ପଞ୍ଚଷଠି କୋଉଥିରେ ଚଉରାଳିଶ ଏମିତି।
ହଁ
ମାନେ ଅଡିଓ ଡାଟା କ୍ଲାରିଟି ଭଲ ରହିବା ଦରକାର ଆଉ ସାଇଲେଣ୍ଟ ଟିକେ ରହ ଆଉ ରୁଟି ସହିତ କଣ ହବ ଭଜା ନା ଡାଲମା ନା ତରକାରୀ କଣ କରିବ?
ଡାଲମା ଦିନରେ କରିଥିଲି ଯେ ସେ ବାପା ଏକୁଟିଆ ଖାଇଥିଲେ ବୋଉ ଆଉ ଇଏ ପଖାଳ ଖାଇଥିଲେ ମୋ ତା ଆ ଏକାଦଶୀ ମୁଁ ଖାଇନି ତ ଅଛି ଡାଲମା ଖାଲି ରୁଟି ବନେଇଦେବି
ତମେ ପୁଣି ଏକାଦଶୀ କାଇଁ କରୁଚ? ଏକାଦଶୀ ବା ସ ଏକାଦଶୀ କରନ୍ତିନି ସଧାବା ସ୍ତ୍ରୀ ଲୋକ।
କରନ୍ତିନି ମୋ ମଝିଆ ମମି କରିୁଚନ୍ତି?
ସେ ଦି ଜଣଆଙ୍କ ଯୋଉ ସୁଶାନ୍ତ ଦାଦା ବି କରୁଚନ୍ତି ନା।
ହଁ ସିଏ କରୁଚନ୍ତି ସିଏ ବି ତ ଆ
ଦ୍ୱାଦସୀ ତ୍ରୟଦଶୀ ତିନିଟାଙ୍କ କରୁଚନ୍ତି ତାପରେ ତମର ଛୋଟ ପିଲା ଅଛି। ଏକାଦଶୀ କରିବା ଏବେ କଣ ଦରକାର ଠାକୁରଙ୍କୁ ଭକ୍ତି କଲେ ହବନି।
ମୁଁ କରଦେ
ବାର କଲେ କଣ ହବ ମୁଁ ତ ମୁଁ ତ ପଢ଼ିଥିଲି ଗୋଟେ ଇଏରେ ଲେଖା ହେଇଚି ସଧବା ସ୍ତ୍ରୀ ଲୋକମାନେ ଏକାଦଶୀ କରନ୍ତିନି।
ମାନେ ମାନେ ଇଏ କରିକି କରନ୍ତିନି ଯେମତି ଅନ୍ନ ଖାଇବ ନା ଆଉ ଯାହା ଖା
ଅର୍ଣ ଅର୍ଣ ନ ଖାାଉ ଆଇଁଷ ତ ନ ଖାଇ ଗଲା ଆଉ ଏକାଦଶୀ ଯୋଉବାରେ ବି ପଡିଥାଉ।
ହଁ।
ଅନ୍ନ ଖାଇବନି ମୁଗ ସିଝା ରେ ଛୋଟ ଛୁଆ ଟା ଅଛି କାଇଁ ଏତେ ବାର କରୁଚ। କିଏ କହୁଚନ୍ତି କରନ୍ତି କିଏ କର ହଁ। ତାକୁ ନେଇଗଲେ କି ବାହାରକୁ କୁଆଡେ?
ମୁଁ ପଳେଇ ଆସିଲି ସେମାନେ ଭିତରେ ଅଛନ୍ତି। ଏ ଗରମ ହଉଚି ଯେ ଖାଲି ଘମିର ଛାଟି ହେଇ ଯାଇଚି ଏ ଗରମକୁ।
ଏ ପା ବର୍ଷା ହଉଥିଲା ପୁଣି କଣ ଯୋ ଗ ଖରା ଜୋରେ ହେଲାଣି?
ଆଉ ଏତେ ଗରମ ହଉଚି ଜୀବନ ଛାଡି ଯାଉଚି।
ଆଉ ଗରମ ଲାଗୁଚି ଯୋଉ ଏ ସିି ଲଗଉନ କି?
ହଁ ବା ଇଏ କାଲିଠୁ ଯୋଉ ଭଳିଆ ଗରମ ହେଲାଣି ଲଗେଇବୁ ସ୍ଟାଣ୍ଡଫାନ ବି କାମ ଦଉନି। ଖାଲି ତା ତତଲା ପବନ ହେଉଛି।
ପୁଣି କଣ ଏତେ ଗରମ ହେଲାଣି ମ? କମ ଗରମ ତ କମି ଯାଇଥିଲା ବର୍ଷା ହେଇକି।
ପୁଣି ଗରମ
ଆଉ ତାକୁ ଏ ସି ରେ ରଖ ଛୋଟ ଛୁଆଟା ସନ୍‌ସ୍ଟ୍ରୋକ୍ ହେଇଯିବ ପୁଣି।
ହଁ ଗରମ ବା ଗମିରେ ପୁରା ଛାଟି ହେଇଯାଇଛି ମୋ ଦେହରେ ତାର ବି।
ତମେ ଯୋଉଁ ଯାଉଚ ତମେ ଯୋଉଁ ଯାଉଛ ଅଙ୍ଗନବାଡି ସେଥିପାଇଁ ହେଇଯାଉଥିବ ବେଶୀ ଗରମ ରେ ଯାଉଛ ଆଉଛ ଯୋଉଁ।
ହଁ। ସେଟା ମୁଁ ଦଶଟା ରେ ଯାଉଛି ସେଇ ଗୋଟେ ସାଡେ ଗୋଟେ
ଆଉ ଗୋଟେ ସାଡ଼େ ଗୋଟେ କେଡେ ଜୋରେ ଖରା ହଉଛି ଆଉ ଛତା ନେଇକି ଗୋଟେ ଯାଉନ।
ନା ମୁଁ ଏଇଠୁ ଏତିକି ଯାଉଛି ଛ
ଏଇଠୁ ଏତିକି କେଡେ ଜୋରେ କଥା ଖରା ହଉଛି ଏଇଠୁ ଏତିକି କହୁଛନ୍ତି। ଏଇଠୁ ଏତିିକ ହେଲେ କଣ ଛତା ନେଇଗଲେ ଅଙ୍ଗନବାଡି ଯିବି କି ତମେ ତମ ସେ ଟି ପାଇଁ ଯିବ। ତମେ ଛତା ନେଇକି ଯିବ ଆସିବ ଖରା ହଉଛି କେତେ ଜୋରରେ। ଫେରେ ଏଇଠୁ ଏତିକି ସେଇଥିପାଇଁ ଘମିର ବେଶି ଆଉଥିବ।
ହୁଁ ହୁଁ।
ଗରମ ହଉଚି ଆଉ ଆଉ ବର୍ଷା ତାହେଲେ ହେଇନି ମୁଁ ଭାବିଲି ବର୍ଷ ହଉଥିବ ଗାଁ ଆଡେ ବୋଲି ଭୁବନେଶ୍ୱର ରେ ତ ଆଉ ବର୍ଷା ବି ହେଇନି। ଆଜି ଉଠେଇଥିଲା ଆଜିି ଆଉ କାହିଁ ବର୍ଷା ନାହିଁ। ତା ସ୍କୁଲ ଯୋଉଁ ଦିନଠୁ ଲଙ୍ଗ ଟାଇମ ହେଇଗଲା ସେହିଦିନଠୁ ପୁଣି ଖରା। ଖଇବା ପାଇଁ ଦି ଦି ଘଣ୍ଟା ହଉଥିଲା ଏବେ ପୁରା ଏତେ ସେ ଯାଉଛନ୍ତି ସାଢେ ଛଅଟାରୁ ବାହାରିକି। ସାଢେ ଛଅଟା ରୁ ବାହାରିକି ଯାଉଛନ୍ତି ମାଇରା ଆସୁଛି ତିନିଟାରେ ହଁ ସକାଳ ସାଢେ ଛଅଟାରୁ ମାଇରା ସାଇରା ଯାଉଛନ୍ତି ଆଉଚନ୍ତି ମାଇରା ଆସୁଛି ସାଢେ ତିନିଟାରେ ସାଇରା ଆସୁଛି ଗୋଟେରେ।
ଇଲୋ ବାପ ଏତେ ଏତେ ସମୟ ଛୁଆଡା
ମାଇରା ର ବେଶୀ ସମୟ ନା ସାଢ଼େ ଛଅରୁ ତିନିଟା। ଆ ସେଇଥିପାଇଁ ଥକି ଯାଉଛନ୍ତି ନା ଅଭ୍ୟାସ ନାଇଁ ଷ୍ଟାର୍ଟ ହେଲାଠୁ। ସାଇରା ତ ଆସୁଛି ସେଠୁ ଆସିକି ଗୋଟରେ ସେ ଗାଧଉଛି ମାଇରାର ଖାଇଲାବେଳକୁ ଆସିକି ସାଢେ ତିନି ସେ ତିନିଟା ରେ ଆସିକି ପହଞ୍ଚୁଛି ଗାଧୋଇ ଖାଇଲା ବେଳେକୁ ସାଢେ ତିନି ସେଠି ସ୍କୁଲ ରେ ଦଉଛନ୍ତି ଖାଇବାକୁ ଖାଇବା ତାର ଅଛି। ହେଲେ ସିଏ କଣ ଖାଏ ଏତେ ଟିଫିିନ ନଉଛି ହେଲେ କଣ ଖାଏ। ଯେ ଆସିଲେ ମୁଁ ତାକୁ ଶୋଇଦେବି କଣ ଆଉ ଏତେ ଭଲସେ ବି ଖାଏନି ଆଜି କଣ ଦେଇଥିଲେ ଆଳୁ ଟିକି ଦେଇଥିଲେ ଖାଇଥିଲା ମୁଁ ପୁଣି ସାଣ୍ଡୱିଚ ବି ବନେଇକି ଦେଇଥିଲି ଟିକେ ଖାଇଥିଲା ଆଉ। ଖାଉନି ପିଉନି ଆହୁରି ପୁଣି ସରୁଆ। ସାଇର ର ଚଳିବ ସାଇରାର ଠିକ ଟାଇମ ଅଛି। ସାଇରାର ଆକ୍ଚୁଆଲି ଆଠଟାରୁ ଷ୍ଟାର୍ଟ ହଉଛି କିନ୍ତୁ ଏକା ସାଙ୍ଗରେ ଯିବ ବୋଲି ସେ ତା ସହିତ ଯାଉଛି।
ହ
ସାଡ୍ ଛଅଟାରୁ ବାହାରି ଗଲେ ସେଠି ଇ ସା ସାତଟାରେ ପହଞ୍ଚିବ ସେଠି ମାଇରାକୁ ଛା ମାଇରାର ସାତଟାରୁ କ୍ଲାସ ଷ୍ଟାର୍ଟ ତାକୁ ସା ଟାରେ ଛାଡିକି ତାକୁ ପୁଣି ସାଇରାକୁ ନେଇକି ଯାଉଛନ୍ତି। ଏକାଥରେ ସେ ପଳଉଛି ଆଉ।
ଯେ ଛୁଆ ଉଡା ଏତେ ଏତେ ସମୟ କଣ ଖାଉଛନ୍ତି?
ସେ ପା ସକାଳୁ କିଛି ଖାଉନାହାନ୍ତି। ସାଏରା କିଛି ଖାଇକି ଯାଇନଥିଲା। ଜମା କିଛି ଖାଇଲାନି ଖାଲି ପାଣି ପିଇଲା ଟୋଟାଲ କିଛି ଖାଇଲାନି। ଏ ଛତୁଆ ଗୋଟେ ଚାମଚ ଦି ଚାମଚ ଯାହା ଦଉଛି ଜବରଦସ୍ତି ମାଇରା ଖାଉଛି। ସାଇରା ବିଲକୁଲ କିଛି ଖାଉନି ସକାଳୁ। ଖାଲି ସେମିତି ଯାଉଛି ଯାହାଠି ଟିଫିନ ଦିଆଯାଉଛି ଖାଉଛି ଆସୁଛି। ତାର ଅଭ୍ୟାସ ନାହିଁ ଏତେ ସକାଳୁ ଖାଇବା। ଆଜିକାଲି ତା ତ ନିଦ ଭାଙ୍ଗୁନି। ଆଖି ବନ୍ଦ କରିକି ଖାଲି ଚିଡ୍ ଚିଡି ହଉଛି। ଡ୍ରେସ୍ ପିନ୍ଧେଇଦଉଛିି ହେନ୍ତି ଯାଉଛି ଆଉ। ଗାଡି ରେ ଶୋଇ ଶୋଇକି ଯାଉଛି ଆଉ।
ହୁଁ
ସେଠି ଯାଇକି ଯାହା ସ୍କୁଲରେ ଖାଇବ ଆକ୍ଟିଭ୍ ହେଲେ ଆଉ। ହଉ ଆଉ ତମର ପୁଣି ସାଧାର କ କରିବ ନା ପୁଣି କରିବନି?
ହେ ଯା ମ ଶାଗୁ ଭେଦେଇଛି ଶାଗୁ ଖାଇମି।
ଆ ସେଇଗୁଡା କଣ ଖାଉଛ ଶା ଗୁ ନହେଲେ ମୁଗ ସିଜା ଦହି ଖାଉନ, କାଇଁ ଏକାଦଶୀ କରୁଛ ମୁଁ ବୁଝି ପାରୁନି। ରୁଟି ଖାଇବ ନହେଲେ ଏକାଦଶୀରେ ଭାତ ଯଦି ନ ଖାଇବନି ରୁଟି ଖାଇବ। ଶେକିବନି ଖି ରୁଟି ଖାଇବ। ରୁଟି ତରକାରୀ ତ ଖାଇପାରିବ ନା ଭାତ ଯଦି ଖାଆନ୍ତି ଖାଇବନି ମନା କରୁଛ। ଆ ଶାଗୁ ଖାଇବ ସବୁ ହଜାର ପ୍ରକାର ବାର କରିବ। ଅଦ୍ଭୁତ ଲୋକ ଏତେ ବାର କରିକି କଣ୍ଟା ପାଇବ। ପୁଣି ସୋମବାର କରୁଥିବ ପୁଣି ମଙ୍ଗଳବାର କରୁଥିବ।
ସୋମବାର କରୁନି ମୁଁ ଛାଡିଦେଲି।
ଆ ଆଉ ପୁଣି ମଙ୍ଗଳବାର ବି କରୁଥିଲ ସେ ତାକୁ ଛାଡିଦେଲ ନା ତାକୁ ବି କରୁଛ?
ଆ୍ ନାଇଁ ମଙ୍ଗଳବାର କେବଳ ଚୈତ୍ର ମଙ୍ଗଳବାର କରୁଥିଲି ଆଉ ବାରା ମାସ ମଙ୍ଗଳବାର
ନାଇଁ ଯୋଉ ସୋମବାର ତ ଅରୁଆ ଖାଉଛ ନା?
ନାଇ ଆଉ ଖାଉନି ଆରୁଆ। ଖାଲି ଯଉ ଧର୍ମ ମାସ ଗୁଡାରେ ଖାଏ ଶ୍ରାବଣ ଶ୍ରାବଣ ଏଇ
ଶ୍ରାବଣ ମାସ ଏତେ କିଛି ଦରକାର ନାହିଁ। ଶ୍ରାବଣ ମାସ ତମେ କଣ ପାଣି ନଉଛ ଯେ ଶ୍ରାବଣ ମାସ ଖାଇବ। ଛୋଟ ପିଲା ଥିଲା ମାନେ କୌଣସି ଏତେ କିଛି ବାର କରିବା କଥା ନୁହ। ମୁଁ ସୋ ମଙ୍ଗଳବାର କରୁଥିଲ ଛାଡିଦଲି କାଇଁନା ମତେ ଟାଇମ୍ ହେଲାନି ପଣା ଦେବା ପାଇଁ ଏମାନେ ଏତେ ସକାଳୁ ସ୍କୁଲ ଯିବେ ମତେ ପ ଟୋଟାଲି ହିଁ ମୁଁ ଦେଇ ପାଇଲିନି ସବୁ ଜିନିଷ ଆଣିକି ଯୋଗାଡ କରି କଲାଳୁ ମୁଁ ଛାଡିଦେଲି ସେଥିପାଇଁ ଖାଲି ଆ ଉଷୁନା ବି ଖାଉନଥିଲି ଉଷୁନା ବି ଖାଉଛି ସେଇ ଚୈତ୍ର ମଙ୍ଗଳବାର ହେଲେ ହିଁ କରୁଛି। ଏଇ ଥିଲା ନା ନାଇଁ। ଆଉ ହ ଏମିତି ଆଉ ସରିଲାଣି। ଖାଇ ତମେ ସେଇ ରୁଟି କରୁ ଚ ଖାଇ ଦଉନୁ ଆଁ? ଚୈତ୍ର ମଙ୍ଗଳବାର ମୁଁ କରିଛିିବା ଖାଲି। ସେଇ ଚୈତ୍ର ମାସ ମଙ୍ଗଳବାର କରୁଛି ଆଉ ଏମିତି ସବୁଦିନ ପଣା ଦିଆ ଆଉ ଦେଇପାରୁନି।
ସୋମବାର ଟା କରୁଚି ଗୋଟେ ବାର ଆଉ। ଏଇ ଗୁରା ଦଶ ସେକଣ୍ଡ ଶୁଣା ଯାଉନି ଭଲ ସେ ମ।
ହଁ ବା ସୋମବାର କରୁଛି ଜ୍ୟୋତିଷ କହିଥିଲା ତାଙ୍କର ମୋର ସବୁବେଳେ ଝଗଡା ହୁଏନି କି, ସେଥିାଇଁ ସବୁବେଳେ ମୁଁ ସୋମାବାର କରୁଛି। ସୋମବାର ମୋର ଆରାଧ୍ୟ ଦେବତା ଶିବ ନା। ସେଥିପାଇଁ ଖାଲି ସୋମବାର କରୁଛି।
ସବୁ ସୋମବାର
ହଉ ହେଇଗଲାଇ ଟାଇମ ତମେ କାମ କର। ଆଉ ଆଉ କରିଦବ ପା ଆଉ ଚାରି ଥର କରିଦବ ରୋଷେଇ ସରିଲା ପରେ। ରାତି ତ ହୁଁ
ହଉ ହଉ ରଖୁଛି।
ଏବେ ଦାଖଲ କରୁଛ ନା ନାଇଁ ମୁଁ ରଖୁଛି।
ଏ ସାଇ ରୁ